ହଁ ନମସ୍କାର ମ୍ୟାଡ଼ମ୍
ହଁ ମ୍ୟାଡାାମ ନମସ୍କାର କଣ କରୁଛନ୍ତି?
ଏଇଠି ଅଛି ଆଉ ବସିଥିଲି। ନା ନା ଖାଇନୁ
ଓ ହ କହିଲେ ମ୍ୟାଡାାମ ଆପଣ ସ୍କୁ କଣ କହିଲେ?
ଆପଣ କଣ କରୁଛନ୍ତି?
ଏଇଠି ଗଡୁଛି ଆଉ। ଆଜି ତ ସଂକ୍ରା ରୋଷେଇବାସ ସବୁ ସଲାାଣି ତ ଗଡୁଛି ଆଉ।
ଅ ହଁ
ଆଉ ମ୍ୟାଡାମ ମୁ କହିଲି ଆପଣଙ୍କ ଛୋଟ ବେଳେ ସ୍କୁଲ ବେଳୋରେ କେମିତି କଣ ଥିଲା।
ହଁ ଆମ ସ୍କୁଲ ବେଳୁ ବହୁତ ବଢିଆ ଥିଲା। ମୁଁ ତ ଫାଷ୍ଟ ପଢୁଥିଲି ଶିଶୁ ମନ୍ଦିରରେ। ଶିଶୁ ମନ୍ଦିର, ଆଜ୍ଞା
ମୁଁ କହିଲି ପାଆ ପ୍ରାଇଭେଟ ରେ ପଢୁଥିଲେ।
ହଁ ଶିଶୁ ମନ୍ଦିରରେ ପଢୁଥିଲି ତାପରେ ଷଷ୍ଠରେ ଆସିଲି ଆମର ଏଠିକି ହଁ ଆମର ଗଭଣମେଣ୍ଟ ସ୍କୁଲ କୁ
ଓ ହୋ ଅ ହୋ
ଆମ ବେଳେ ତ ଭଲ ଥିଲା ଆମର ଆମ ବେଳୁ କ ଆମର ମାସ ପଇସା ଥିଲା ରିଆଡମିସନ୍ ପଇସା ଆମର ଯୋଉ ପ୍ ଅ ପେମେନ୍ଟ୍ ଯୋଉ ଥିଲା ସେଇଟା ବି କମ୍ ଥିଲା ଆଜି କାଲିକା ଯୋଉ ଟାଇମ ହେଲାଣି ମାନେ ଛୋଟ ଛୁଆଙ୍କର ବି ଦଶ ହଜାରେ ପନ୍ଦର ହଜାରେ ଆଡମିସନ ଫିସ୍।
ଆଗରୁ ମ୍ୟାଡାମ କମ ତ ପ୍ରାଇଭେଟ ହଉ ଗଭର୍ଣମେଣ୍ଟ ତ କିଛି ପଇସା ନିଏନି। ତ ପ୍ରାଇଭେଟ ରେ ତ ଆଗରୁ କମ ରେ ମାନେ ଆଡମିସନ ହେଇଯାଉଥିଲା। କିନ୍ତୁ ଏବେ ତ ବହୁତ ପଇସା ଆଡମିସନ ହଉଛି।
ଆମର ସେତେବେଳେ ବି ଭଲ ଥିଲା। ସ୍କୁଲ ରେ ଡ୍ରେସ ଦଉଥିଲେ ବହି ପତ୍ର ଦଉଥିଲେ। ମଧ୍ୟାହ୍ନ ଭୋଜନ ଆପଣ ଖାଇଚନ୍ତି ନା
ହଁ ମଧ୍ୟାହ୍ନ ଭୋଜନ କିନ୍ତୁ ଆମେ ଯୋଉ ମଧ୍ୟାହ୍ନ ଭୋଜନ ମୁଁ କହିଲି ମ୍ୟାଡାମ ଆମେ ଯୋଉ ମଧ୍ୟାହ୍ନ ଭୋଜନ ଖାଇଛୁ ଆମର ଗୋଟେ ସଂସ୍ଥା ତରଫରୁ ମଧ୍ୟାହନ ଭୋନ ଆସେ ତ ଆମେ କୌଣସି ରୋଷେଇ ହୁଏନି ମଧ୍ୟାହ୍ନ ଭୋଜନ ଆମେ ସେଇଟା ଖାଇନୁ ତ ହୁଏ ଆଗରୁ ହୁଏ କିନ୍ତୁ ଆମେ ଖାଇଲେ ବଳକୁ ଗୋଟେ ସଂସ୍ଥା ତରଫରୁ ଆସେ ତ ସେଇ ମଧ୍ୟାହ୍ନ ଭୋନ ଟାକୁ ଖାଉ ଆପଣଙ୍କର ମଧ୍ୟାହ୍ନ ଭୋଜନ କଣ କେମିତି ଥାଏ ମାନେ
ନାଇଁ ଆମର ଏଠି ଆମ ସ୍କୁଲରେ ରନ୍ଧା ହୁଏ। ଆଉ ବୁଧବାର ଶୁକ୍ରବାର ହଁ
ହୁଁ କୁହନ୍ତୁ।
ଆମର ଏଠି ସ୍କୁଲ ରେ ରନ୍ଧା ହୁଏ ମାନେ ମଧ୍ୟାହ୍ନ ପୂଜନ ଭା ତ ଡାଲମା ଆଉ ଆଚାର ଦିଅନ୍ତି।
ଓହୋଉ ସବୁଦିନ
ହଁ ସବୁଦିନ ଦିଅନ୍ତି ଆଉ ଇଏ ବେଳେ ହଁ
ଓଁ ହଁ
ଭାତ ଡାଲମା ଆଚାର ଦିଅନ୍ତି ଆମ ବେଳ କଥା କହୁଛି ଆ ସେଠୁ ଆଉ ବାରି ଥିଲେ ବୁଧବାରିଆ ଶୁକ୍ରବାରିଆ ଆମକୁ ଦିଅନ୍ତି ଅଣ୍ଡା ଯିଏ ଅଣ୍ଡା ନ ଖାଇବ କଦଳୀ ଏମିତି ସବୁ ଦିଅ
ଓହୋ ନାଇଁ ମ୍ୟାଡାମ ଆମର ଗୋଟେ ସଂସ୍ ତା ତରଫରୁ ଆସେ ଖାଇବା ତ ଆମର ମାନେ ପ୍ରତ୍ୟେକ ଦିନ୍ ଅଲଗା ଅଲଗା ଖାଇବା ତ ସୋମବାର ଆମର ଆସେ ଭାତ ଡାଲମା ଗୋଟେ ଜାଣିଛନ୍ତି ଲୁଣି ଲେମ୍ବୁ ଆଚାର ଲେମ୍ବୁ ଆଚାର ହଉ କିମ୍ବା ଆମ୍ବା ଆଚାର ହଉ ସେଦିନ ଲୁଣି ଆଚାର ଆସିବ ତ ମଙ୍ଗଳବାର ଦିନ ବଡିଆଳୁ ତରକାରୀ ଭାତ ଆସେ ତ ବୁଧବାର ଆସେ ଗୋଟେ ଗୋଟେ ମିକ୍ସ ତରକାରୀ ତ ସେଥିରେ ସବୁ କିଛି ମ ଟର ହଉ ସବୁ କିଛି ମାନେ ମୁ ଡାଲି ଜାତୀୟ ସବୁ ପଡି କି ସିଏ ଗୋଟେ ତରକାରୀ ଆସେ
ହଁ ଆମର ହୁଏ ବି ଆମର ବି ମଟର ତରକାରୀ ଭଳିଆ ଭଳିଆ ହୁଏ।
ଓ ହଁ ଆଉ ଗୁରୁବାର ଗୁରୁବାରେ ଗୋଟେ ଡାଲମା ଟାଇପ ର ହୁଏ କିନ୍ତୁ ସୋମବାର ଡାଲମା ଠାରୁ ଗୁରୁବାରେ ଡାଲମା ଟିକେ ବେଶ ସି ପନିପରିବା ପଡିକି ସେ ଗୋଟେ ମାନେ ବହଳିଆ ବହଳିଆ ଡାଲମା ଥାଏ।
ହଁ ହଁ
ଆଉ ଶୁକ୍ରବାରେ। ସେ ତରକାରୀ ଗୋଟେ ତରକାରୀ ଆସେ। ଆଉ ଖିରି ଆସେ। ଆଉ ଭାତ ଦିଆ ହୁଏ। ଆଉ ଶନିବାର ବି ସେଇ ସାଧା ଆମର। କୌଣସି ଦିନ ଆଇଁଷ ନୁହଁ। ଆମକୁ ଟୋଟାଲି ଆଇଁଷ ଆମେ ଟୋଟାଲି ଖାଇନୁ। ସ୍କୁଲରେ ପଢିଲା ଦିନୁ ଆଇଁଷ ଖାଉନୁ। କେବଳ ଆମର ସାଧା ଆସେ। ସେଇ ସଂସ୍ଥା ତରଫରୁ ଆମକୁ ସାଧା ଦିଅନ୍ତି
ହଁ
ହ ଆଇଷ ଦିଆ ହଉନି ଆଉ ଆପଣ ମାନେ। କହଁ କୁହନ୍ତୁ।
ଆପଣଙ୍କର କୋଉ ସ୍କୁଲ ଗମ୍ ସରକାରୀ ନା
ନାଇଁ ଛୋଟବେଳେ ପ୍ରାଇଭେଟ ରେ ପଢୁଥିଲୁ। ତାପରେ ଗଭର୍ଣମେଣ୍ଟ କୁ ଟ୍ରାନ୍ସଫର୍ ହେଇଗଲୁ ତ କଣ ହୁଁ, ଗଭର୍ଣମେଣ୍ଟ ରେ ପଢିଲୁ। ତ କଲେଜ ବି ଗଭର୍ଣମେଣ୍ଟରେ। ଆଉ ସ୍କୁଲ ବି ମାନେ। ଅଷ୍ଟମ ସପ୍ତମ ଅଷ୍ଟମ ରୁ ଆମେ ଆସି ଗଭର୍ଣ୍ମେଣ୍ଟରେ।
ହ ଆଉ ଆମ ବେଳର ଆମ ବେଳର ଶିକ୍ଷକ ଆଉ ଏବେଳର ଶିକ୍ଷକ ଭିତରେ ତ ଆକାଶ ପାତାଳ ଡିଫରେନ୍ସ।
ଆପଣ ମ୍ୟାଡମ୍ ମାଡ ଖାଇଛନ୍ତି କେଭେ?
ଆମ ବ, ଆମ ବେଳେ ତ ମାଡ ଉଠି ଯାଇଥିଲା। ଯଦି ବି ଉଠି ଯାଇଥିଲା, ସାର୍ ମାନଙ୍କ ଭୟ ଆମକୁ ବହୁତ ଥିଲା।
କିନ୍ତୁ ବି ବାଡାନ୍ତି।
ହଁ, ହଁ। ଏବେ ଟୋଟାଲି ବନ୍ଦ କରିଦେଇଛନ୍ତି। ପିଲାମାନଙ୍କ ଙ୍କର ଆଉ ଶିକ୍ଷକ ମାନଙ୍କ ପ୍ରତି ସେତିକି ସମ୍ମାନ ନାହିଁ, କି ଡର ନାହିଁ। ହୁଁ କି, ମୁଁ ପାଠ କରିକି ଯିବିନି। ସେସବୁ କିଛି ମାନେ ନାହିଁ। ଏବ୍ ବେ ଶିକ୍ଷକଉଁ ଆଉ ଯେହେତୁ ପିଲାମାନଙ୍କ ହାତରେ ସବୁ ଜିନିଷ ରହିଲାଣି ନା। ଏବେ ଶିକ୍ଷକ ମାନ୍ ନେ ମାନେ ପିଲାମାନେ, ଶିକ୍ଷକ ମାନଙ୍କୁ ଭୟଭୀତ କରିକି ରଖୁଛନ୍ତି। କି ଆମେ ଆପଣଙ୍କ ନାଁରେ ମାନେ ମି ଛ-ଅ ଇଏ ଦେଇଦବୁ, ସରକାଙ୍କ ପାଖରେ ଅଭିଯୋଗ କରିବୁ କନ?
ତା'ପରେ-ଏ ପିଲା ମା, ପିଲାମାନଙ୍କର ବି ମାନେ ଏଇ-ଇ ମାନେ କଣ କହିଲେ! ଏଇ ମାଡ ନହବା, ଏଇ ଗାଇଡ୍ ନହବା ଯୋଗୁଁ ପିଲାମାନେ ବି ବହୁତ ଧୀରେ ଧୀରେ ଧୀରେ ଧୀରେ ସେ ପୁରା ଦୁଷ୍ଟ ହେଇଯାଉଛନ୍ତି। ଆମେ ଆଗରୁ, ଆମେ ଆଗରୁ ପାଠ ନକଲେ ସ୍କୁଲ ଯିବାକୁ ଡର ଲାଗୁ ଥିଲା ଯେ ନାଇଁ, ଆମକୁ ଠିଆ କରିଦେବେ, କି ଆଣ୍ଠେଇବେ, କି ବାଡେଇବେ, ଯାହାବି ହେଉ ତ ଆମକୁ ଡର ଲାଗୁଥିଲା। ଏବେ ଆମ ଇଚ୍ଛା, ଆମେ କଲେ କରିବୁ ନ କଲେ ନାଇଁ।
ନ କଲେ ନାହିଁ। ଆଉ ଆଗରୁ ବି ସେମିତି ପାଠ ପଢା ବି ସେମ୍ ଥିଲା କି, ସାର୍ ମାନଙ୍କ ପାଠ ପଢା ପୁରା ବୁଝି ହଉଥିଲା। ମାନେ ଅଲ୍ ଟ୍ୟୁସନ୍ ବି ଆମକୁ ଯିବାକୁ ପଡୁନଥିଲା। ଆମେ ସ୍କୁଲରେ ସାର୍ ମାନେ ଯେ ସେ ବଢିଆ ପଢଉଥିଲେ। ଏବେ ଖାଲି ତ, ସେମିତି କିଛି ବି ନାହିଁ।
ସେମିତି କିଛି ବି ନାହିଁ, ଏବେ ମାନେ ବହୁତ ଢିଲା ହେଇଗଲାଣି ସ ସବୁ କିଛି ଢିଲା ହେଇଗଲାଣି। କୌଣସି ଟା ଗୋଟେ ଟାଇଟ୍ ନାହିଁ ଯେ, ନାଇଁ ଆମେ ପିଲାମାନେ ହଉ କି ଶିକ୍ଷକ ହୁଅନ୍ତୁ ଯିଏ ବି ହୁଅନ୍ତୁ। ଆଁ ଶିକ୍ଷକ ମାନଙ୍କ ମନରେ ବି
ଡର ଥିଲା, କି ଆମେ ଯଦି ଏଇକ୍ଷିଣା ଆବ୍ସେଣ୍ଟ କରିବୁ, ଆମ ପିଲା ଆମ ବେଳେ ଥିଲା କ୍ କି, ଆମେ ଦରଖାସ୍ତ ଦବାକୁ ପଡୁଥିଲା ମାନେ ଛୁଟି ଦରଖାସ୍ତ। ଆମେ ଯାଇପାରୁନୁ ବୋଲି, ପ୍ଲସ୍ ସେଇ ଆବ୍ ସେଣ୍ଟ ର ପଇସା ଫାଇନ୍ ବି ଆମକୁ ଦବାକୁ ପଡୁଥିଲା। କିନ୍ତୁ, ଏବେ କିଛି ବି ନାହିଁ। ଆଗେ ଆମର ଓ କଣ ଦେହ ଖରାପ ହେଲା କି କଣ? ସାର୍ ମାନେ ସ୍ପେଶାଲି ଘରକୁ ଫୋନ୍ କରିକି ପଚାରୁଥିଲେ, ପିଲା କଣ ପାଇଁ ଆସ୍ , ଆଜିକାଲି ତ ପିଲାମାନେ ଏମିତି ବି ମାନେ ମିସ୍ ବିହେବ ବି କରିଦଉଚନ୍ତି, ଶିକ୍ଷକ ମାନଙ୍କୁ।
ମ୍ୟାଡ଼ାମ୍ ମାନେ ଆମେ ଟ୍ୟୁସନ୍ ଯେବେ ଯାଉ, ତ ଆମର ବି ଗୋଟେ ଷ୍ଟିଟ୍ ଥିଲା, ଏବେ ତ ଟ୍ୟୁସନ୍ ପିଲା ମାନେ ଟୋଟ୍ଲି ଶୁ ମାନେ ଖାତିରେ ହିଁ କରୁନାହାଁନ୍ତି, ଟ୍ୟୁସନ୍ ସାର୍ ହୁଅନ୍ତୁ କି ସ୍କୁଲ ସାର ହୁଅନ୍ତୁ ଯିଏବି ହୁଅନ୍ତୁ, ନା ଆମେ ଯେତେବେଳେ ଯାଉଥିଲୁ ଆମର ଫାଇନ୍ ପଡେ। ମାନେ ଯଦି ଗୋ ଟେ ଦିନ ବନ୍ଦ କରିବ ତା, ହେଲେ ଫାଇନ୍। ତ ଆମେ ସେଇ ଡରରେ ନାଇଁ ନାଇଁ, ଆମର ପାଠ କରିଥାଉ କିମ୍ବା ନ କରିଥାଉ, କି ଯାହାବି ହଉ। ଫାଇନ୍ ପଇଲେ ଘର ଲୋକ କାହିଁ ପଚାରିବେ, ନାଇଁ ତୋର ତ କିଛି କାମ ନାହିଁ, ଆମେ ଫାଇନ୍ ଦବୁନୁ। ତ ଏମିତି ଗୋଟେ କହୁଥିଲେ ନାଇଁ ଡର ଲାଗୁଥିଲା। ନାଇଁ ଆମେ ଟ୍ୟୁସନ୍ ହଉ, ସ୍କୁଲ ହଉ, ଆମେ ଯେମିତି ହେଲେ ଯିବା। ତମର ଏମିତି ଗୋଟେ ଥିଲା ଫାଇନ୍ ପଡେ, ସ୍କୁଲ ରେ ବି ସେଇ, ମାନେ ଫାଇନ୍ ଗୋଟେ ଥାଏ। ତମେ ଯଦି ନ ଯିବ। ତମର ପଚାଶ ଟଙ୍କା ହଉ, ଶହେ ଟଙ୍କା ହଉ, ଏମିତି ଫାଇନ୍ ପକେଇ ଦେ ଥିବେ କିନ୍ତୁ ଘର ଲୁକ ତାଙ୍କ କାମ ଯଦି ଘର ଲୁକର କିଛି କାମ ଥାଏ, ଯଦି ପିଲାମାନଙ୍କର କିଛି କାମ ଥାଏ ତ ସେଥିପାଇଁ ଦରଖାସ୍ତ ଦେଇକି ଆସିଲେ କି ଗାର୍ଡିଆନ ଯାଇକି କହିକି ଆସିବେ ଯେ ନାଇଁ ନାଇଁ ଆମ ପିଲା ଛୁଟିରେ ରହିବ। ତ ସେଇଟା ଚଳିବ କିନ୍ତୁ ଆଉ ଯଦି ଆମେ ଏମିତି ମନ ଇଚ୍ଛା ରହିବୁ କାନ୍ଦିବୁ ନାଇଁ ଆମର ପେଟ କ ହଉଛି ଇଏ ହଉଛି ମାନେ ଆଗ ତ ଜାଣିଥିବେ ନା ଚୁ
ହଁ ହଁ ହଁ।
ତିଂ ସ୍କୁଲ ଯିବାନି ଟ୍ୟୁସନ ଯିବାନି ଏମିତି ଗୋଟେ ଇଚ୍ଛା ଥାଏ ଆଉ ତ ସେଥିପାଇଁ ହେଲେ ଘର ଲୋକ ଦେବେନି ପଇସା ତ ଦେବେନି ଯେହେନ୍ତୁ ଆଉ ତ ଆମେ ସେତେବେଳେ ପଇସା କଉଠୁ ଆଣିପାରିବେନି ନା ତ ସେଥିପାଇଁ ବି ଗୋଟେ ଡର ଥାଏ ଯଦି ଫାଇନ୍ ନଦବା ବି ମାନେ ପାଟି କରିବେ ବାଡେଇବେ କହିବେ ଯାଓ ଘରୁ ଆଣିକି ଆସ ଛୁଟି ତାହେଲେ କାହିଁକି କଲ। ଆଉ ଯଦି କଲ ତମ ଗାର୍ଡିଆନ୍ କହିଲେନି କଣ ପାଇଁ ତ ଏମିତି ବି ଥାଏ ଆଉ ଏବେ ସେମିତି ଆଉ ସେମିତି କିଛିି ଷ୍ଟିଟ ବୋଲି କିଛି ନାହିଁ।
ଷ୍ଟିଟ ବୋଲି କିଛି ବି ନାହିଁ। କି ଆମ ବେଳେ ଯୋଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଖେଳ ହଉ ଯାହା ହଉ ମୁଁ ନିଜେ ବି ଖେଳିଚି ଷ୍ଟେଟ ଲେବୁଲ ଯାଇଁ ଖେଳିଚି ଯୋଉ ଆମ ସ ସ୍କୁଲ ମାନଙ୍କରେ ଖୋ ଖୋ କବାଡି ସବୁ ଖେଳ ହୁଏ ବହୁତ ସାରା ଶୁ ସ୍କୁଲ ରୁ ଜୋନ ରୁ ହେଡ ଜୋନ ରୁ ଖେଳିବା ପାଇଁକିନା ଆସନ୍ତି। ହଁ ସେ ସବୁ ବି ଆଜିକାଲି କି ନାହିଁ କି ସେତିକି ବି ପିଲାମାନଙ୍କ ଆଉ ସରକାରର ଏଇ ସବୁ ଜିନିଷ ଦେଖି ମାଡ ଉ ଯିବ ଶିକ୍ଷକ ମାନେ ପିଲା ମାନଙ୍କୁ କିଛି କହି ପାରିବେନି ତ ଶିକ୍ଷକ ମାନେ କଣ ପାଇଁ ଏତେ ପ୍ରେସର ଦେବେ ପିଲାମାନଙ୍କ ଉପରେ ପିଲା ପାଠ ପଢିଲେ ପଢ଼ନ୍ତୁ ନ ପଢ଼ିଲେ ନାଇ ଆଗରୁ କଣ ଆମକୁ ବହୁତ୍ ଭୟ ଥିଲା ଧମକଉଥିଲେ କି ବାଡ଼ଉଥିଲେ। ଆମେ ପାଠ ପଢିକି ଯାଉଥୁଲୁ। ଆଉ ଆଉ ଏବେ ସେ ସବୁ କିଛି ନାହିଁ ତ ସାର୍ ମାନଙ୍କୁ ପିଲା ଡରିବେନି କି ପିଲାମାନଙ୍କୁ କୁ ସାରେ ଡରକି ରହିବେ।
ଆଜ୍ଞା ଆଜ୍ଞା ନିହାତି କାହିଁକି ନା ଏଇ ମାଡ ବନ୍ଦ ଟା କରିବାର ନଥିଲା ମାନେ ହଁ ଜଣେ ଜଣେ ଶିକ୍ଷକ ଅଛନ୍ତି ଯେ ଆ ଆଖି କାନ ବୁଯିକି ବାଡନ୍ତି କିନ୍ତୁ ବାଡେଇବା ହଅନ୍ତା କିନ୍ତୁ ହାଲକା ଯେମିତି ଅଳ୍ପ ବହୁତ ଯେମିତି ପିଲାଙ୍କୁ ମାଡ ହନ୍ତା ତାହେଲେ ସେମାନେ ଜାଣନ୍ତେ ଯେ ନାଇଁ ନାଇଁ ଆମକୁ ମାଡ ଖାଇବୁ ଆମେ ଏଇଟା କରିବୁନୁ ଏବେ ତ ପୁରା ମାନେ ଖୂଲମ ଖୁଲା ଆମେ ଆଗରୁ ସ୍କୁଲ ରୁ ମାନେ କୁଆଡେ ଯିବାକୁ ହେଲେ ଆମେ ଦଶଥର ଭାବୁଥିଲେ କେମିତି ଯିବା। ଏବେ ପିଲାମାନେ ମନ ଇଛା ମଧ୍ୟାହ୍ନ ଭୋଜନ ଟାଇମ ରେ ବି ମନ ଇଚ୍ଛା ଆସି କରୁଛନ୍ତି ଯେ ସାର୍ ଆମର ଏମିତି ହଉଛି ସେମିତି ହଉଛି ଆମେ ଯିବୁ ହାରୀ।
ହଁ।
କିନ୍ତୁ ସେତେବେଳେ ଆମେ ଆସିବାକୁ ହେଲେ ଆମେ ଦଶଥର ଭାବିବୁ ନାହିଁଆମକୁ ଛାଡିବେ ଛାଡିବେନି ଏମିତି ମାନେ ନାଇଁ କୁହନ୍ତି ଯେ ନାଇଁ ତମେ ଯିବନି। ଆଉ ସେତେବେଳେ ଆମେ ତାଙ୍କ ଉପରେ ସାରଙ୍କ ଉପରେ ନିର୍ଭର କରିକି ଥାଉ ନାହିଁ ଆମକୁ ସାର୍ ଛାଡିବେନି ଆମେ କେମିତି ଯିବୁ କଣ କରିବୁ ଉନ ମାନେ ଘରେ ଯେତେବେଳେ ଯାହାବି କାମ ପଡିଥାଏ ଦିହିପହରେ ଆସିବାକୁ ଆସିବାକୁ ଘରକୁ ହେଲେ ବି ଆସି ଦେଖି ପାରୁନଥିଲୁ କିନ୍ତୁ ଏବେ ସେ ସବୁର କିଛି ମାନେ ଇଏ ବି ନାହିଁ ତବେ ଆଉ ଗୋଟେ କଥା କଲେଜ ର କଥା ବି ମାନେ ଆଜିକାଲି ପିଲା ବ୍ୟାଗ୍ ନେଲେ ନଉଛନ୍ତି ନହେଲେ ନାଇଁ।
ହଁ।
କିନ୍ତୁ ଆମେ ମାନେ ନିହାତି
ନିହାତି ବ୍ୟାଗ୍ କମ୍ପଲସରୀ କ୍ଲାସ୍ ହଁ।
ଓଁ ବ୍ୟାଗ୍ ନ ନେଇକି ଗଲେ ବ୍ୟାଗ ନ ନେଇକି ଗଲେ ପାଠ କଣ ପଢିବୁ? କିନ୍ତୁ ଏବେ ପିଲାମାନେ ଗୋଟେ ବହିଟେ ନେଇକି ବି ପଳଉଛନ୍ତି କଲେଜ କୁ।
ହଁ ଗୋଟେ ବର୍ଷରେ ଗୋ ଗୋଟେ ଖାତା ପଳଉଛି ସେ ଖାତା ବି ଅଧା ଲେଖା ହଉନଥିବ ଆଉ
ଏବେ ନୋଟ ବି ମାନେ ଯୋଉଁ ନୋଟ କେଉଁମାନେ ନୋଟ ଗୁଡାକୁ ବି କେହି କଲେକ୍ଟ କରୁନଥିବେ।
ହଁ।
ଆଉ ସାର୍ ବି ଯୋଉ ନୋଟ ଟା ଲେଖୁଥିବ ତାକୁ ବି କେହି ଲେଖୁନଥିବେ ସେ ଖାତାକୁ ପୁ ପ୍ରଣବ ବସ୍ଥିତ ଗଲେ। ମାନେ ଆଉ ଗୋଟେ ଷ୍ଟିଟ୍ ନାହିଁ ନା ସେ କଲେଜ ହଉ କି ସ୍କୁଲ ହଉ କି ଯୋଉଠି ବି ହଉ। ଷ୍ଟିଟ ନାହିଁ ଯେ ଆମେ ମାନେ ପଢିବା ଆମକୁ ବାଡେଇବେ ଗାଳି କରିବେ ପାଞ୍ଚ ଯଉ ଜଣଙ୍କ ଆଗରେ ଠିଆ କରିବେ। ସେ ସବୁ ନାହିଁ ବୋଲି ସବୁ କିଛି ଧୀରେ ଧୀରେ ପା ପାଠ ପଢିବା ବି ପିଲାମାନଙ୍କର ପୁରା ପୁରି ମାନେ ନଷ୍ଟ ହେଇଗଲାଣି। ସେତିକି ପଢୁ ଛନ୍ତି ଯିଏ ସେତିକି ପଢିଲା ପଢିଲା ଯିଏ ନ
ହଁ ଆଉ ବିଶେଷ କରି ଏଇ ସବୁ ସମସ୍ୟା ପାଇଁ ବେଶୀ ପିଲା ପ୍ରାଇଭେଟ ସ୍କୁଲ ମାନ କୁ ହିଁ ବେଶୀ ଗୁରୁତ୍ୱ ଦଉଛନ୍ତି। ଗଭର୍ମେଣ୍ଟ ସ୍କୁଲ କୁ ପିଲାଙ୍କୁ ପାଠ ପଢିବାକୁ ପଠଉ ବି ନାହାନ୍ତି କି ହଁ ଏମାନଙ୍କର ତ ଷ୍ଟ୍ରିଟ ନାହିଁ। ଏମାନଙ୍କୁ ସାର୍ ମାନଙ୍କୁ ତ ପିଲାମାନେ ମାନୁନାହାନ୍ତି। ଆମେ କଣ ପାଇଁ ଆମ ପିଲାଙ୍କ ଜୀବନ ନଷ୍ଟ କରିବୁ ସେ ପଠେଇବ କିନ୍ତୁ ସରକାରଙ୍କୁ ଏତିକି ମାନେ ସେମାନେ ଇଏ କରଉନାହାନ୍ତି କି ନାଇଁ ଆପଣ ଆମ ବେଳେ ଯେମିତି ପାଠ ପଢା ଥିଲା ଯେମିତି ଷ୍ଟ୍ରିଟ ଥିଲା। ଯେମିତି ମାଡ ଥିଲା। ଏବେ ଯଦି ସ ସବୁ ଜିନିଷ ସେଇଭଳିଆ ହେଇଯାଆନ୍ତା। ପିଲା ଆଉ ପ୍ରାଇଭେଟ ସ୍କୁଲ କୁ ଯା ନ୍ତେନି ସବୁ ଗଭର୍ଣ୍ଣମେଣ୍ଟ ସ୍କୁଲକୁୁ ହିଁ ଆସନ୍ତି। ସରକାରୀ ସ୍କୁଲକୁ ପାଠ ପଢିବା।
ହଁ ହଁ ହଁ ହଉ ମ୍ୟାଡ଼ାମ। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଁ ମତେ ବି ବହୁତ ଭଲ ଲାଗିଲା କି ଶିଖିବାକୁ ବି ମିଳିଲା ଜାଣିବାକୁ ବି ମିଳିଲା। ହଉ ହଁ ହଁ।